ହାଲୋ ଆଜ୍ଞା ନମସ୍କାର।
ଚନ୍ଦି।
କଣ ଆଜ୍ଞା କରିବି ଏମିତି ବସିକି ସେ ବାପାଙ୍କର ମେଡିସିନ କିଛି ଆସିବାର ଥିଲା ତାକୁ ଦେଖୁଥିଲି। ଏଇ ଡାଇବେଟିସ୍ ତ ଆପଣ ଜାଣିଥିବେ ସାଧାରଣ ଘର ଘର ରୋଗ ଆଉ କଣ କରିବା।
ନିହାତି ଆଜି କାଲିକା ମାନେ ମଧୁମେହ ରୋଗ ଟା ଅ ମାନେ ଆଜିକା ସମାଜରେ ପ୍ର ପ୍ରତ୍ୟେକ ଘରେ ଦେଖିବାକୁ ମିଳୁଛି କାହା ଘରେ ଏମିତି ନାହିଁ ଯୋଉଠି କିି ମଧୁମେହ ରୋଗୀ କିଏ ନାହାନ୍ତି।
ହୁଁ ହୁଁ ଆଜ୍ଞା।
ହୁଁ ହୁଁ।
ତ ଆପଣ ଜାଣିଥିବେ ଏଇଟା ଗୋଟେ ଗୋଟେ ସୁଗାର ରୋଗ ଯୋଉଟାକୁ ଓ ଗୋଟେ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦୀର୍ଘ ଦିନ ଧରି ମଣିଷ ଦେହରେ ରହିବ। ମାନେ
ପୁରା ଶେଷ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ମଣିଷ ବଞ୍ଚିଛି ସେ ପର୍ଯ୍ୟନ୍ତ ସେ ମଣିଷ ଶରୀରରେ ରହିଥାଏ ଆଉ ସି ସର ଏକ ଯେହେତୁ ଏକ ସକାର ଯୁକ୍ତ ଖାଦ୍ୟ ତେଣୁ ଡକ୍ଟର ମଧ୍ୟ ମନା କରନ୍ତି ଯେ ଆ କୌଣସି ସକାର ଜାତୀୟ ଖାଦ୍ୟ ଖାଇବା ପାଇଁ ସେ ମନା କରନ୍ତି। ଅ ବିଶେଷ କରି ସେ ଆଳୁ ଭାତ ଏସବୁ ମାନେ ବହୁତ କମ୍ ପରିମାଣର ଖାଇବା ପାଇଁ କୁହନ୍ତି
ହୁଁ ଆଜ୍ଞା। ନା ଯେତେବେଳେ ଆମର କଣ ହୁଏ ନା ଶରୀର ଗୋଟେ ପାନକ୍ରିଆଷ ଆପଣ ଜାଣିଥିବେ ପର୍ଯ୍ୟାପ୍ତ ପଡ଼ିଯାଇଥିଲେ ମାନେ ଠିକ୍ ଯେତିିକି ଯେତିକି ଇନସୁଲିନ୍ ମିଳିବା କଥା ଯେ ପାଞ୍ଚ ଆଶି ଇନ୍ସୁଲିନ୍ ମିଳିବନି ତ ସେଥିରେ ସେ କଣ କରିବ ନା ହରମୋନ ତିଆରି କରିପାରିବ ନାହିଁ। ଯାହା ଫଳରେ କଣ ହବ ନା ଯଦି ହରମୋନ ତିଆରି ହେଲାନି ତାହେଲେ ଇସୁଲିନ ଟା ସଠିକ ଭାବରେ ବ୍ୟବହାର କରିହବନି ମାନେ ଇନ୍ସୁଲିନ୍ ଟା ଠିକ୍ ସେ ଦେହରେ ରହିବନି। ଯାହା ଫଳରେ କଣ ହୁଏ, ଇନ୍ସୁଲିନ ତିଆରି କରିପାରେନି ଶରୀରେ ଗୋଟେ ସୁଗାର ଯୋଉଟା ଗ୍ଲୁକୋଜ ଯୋଉଟା ମାତ୍ରା ତାର ବଢିଯାଏ।
ଆଜ୍ଞା।
ତ ମାନେ ବିଭିନ୍ନ ପ୍ରକାର ଥାଏ ଟାଇପ୍ ୱାନ୍ ଆ ଟାଇପ୍ ଟୁ ଆପଣ ଜାଣିଥିବେ ଯଦି ଟାଇପ୍ ୱାନ କେମିତି ନା ଜମା ଇନ୍ସୁଲିନ ତିଆରି କରିବ ନାହିଁ ଟାଇପ୍ ୱାନ ରେ ଟାଇପ୍ ୱାନ ମାନେ ପିଲା ଦିନୁ ଆପଣ କମ ବୟସ ଯଦି ଦେଖିବେ ମାନେ ଲୋକ ପ୍ରତି ପ୍ରତିଦିନ ଇନ୍ସୁଲିନ ନେବାକୁ ପଡ଼ିବ, ପେଟରେ ଗୋଟେ ଇନ୍ସୁଲିନ ନେବାକୁ ପଡେ। ସେଇ ନିଜେ ନିଜେ ନେଇପାରନ୍ତି ଇନ୍ସୁଲିନ ଆପଣ ଦେଖିଥିବେ। ଟାଇପ୍ ଟୁ ହେଇଯାଏ କଣ ନା, ଦେଲେ ଟାଇପ୍ ଟୁ ଟା ସବୁ ସାଧାରଣ କଥା ହେଇଗଲା। ମାନେ ଏଥିରେ ଇନ୍ସୁଲିନ ଯଦି ହେଲା ମଧ୍ୟ ତା କାମ କରେ ନାହିଁ। ମାନେ ଯଦି ଆପଣ ଭୁଲ ଜୀବନ ଶୈଳୀ ଆପଣଙ୍କର ଯେମିତି ଓବେସି ମେଦବହୁଳତା ହେଇଗଲା। ଆଉ ବଂଶଗତ କାରଣରୁ ମଧ୍ୟ ହୋଇଥାଏ ଟାଇପ ଟୁ ଟା
ଆଜ୍ଞା ନିହାତି ଭାବେ ଆପଣ ଯେମିତି କହିଲେ ମଧୁମେହ ରୋଗଟା ବଂଶତ ଜଣିତ ମୁଁ ମଧ୍ୟ ଏଥିରେ ସହମତ। କାହିଁକି ନା ଆପଣ ଯୋଉଠି ଦେଖିବେ ମାନେ ଯାହା ଘରେ ବାପାଙ୍କୁ ହେଇଛି ମଧୁମେହ ତାଙ୍କ ତାଙ୍କ ପୁଅକୁ ହୋଇଥାଏ ଏବଂ ତାଙ୍କ ପରେ ପରେ ପିଢିକୁ ପିଢି ଧରି ଲାଗି ରହିଥାଏ ଯେ ତୁମେ ରୋଗୀ ନିହାତି ଏବେ ଗୋଟେ ଗୋଟେ ଘରେ ଅଛନ୍ତି। ଆଉ ଆମେ ପ୍ରଥମତଃ ଚେଷ୍ଟା କରିବା କିଭଳି ଭାବରେ ସେମାନଙ୍କୁ ଅ ମାନେ ମସଲା ଯୁକ୍ତ ଖାଦ୍ୟ ନଦେଇ ଆ ତାଙ୍କୁ କିଭଳି ଭାବରେ ସନ୍ତୁଳା ଏକ ବହୁତ ଭଲ ଖାଦ୍ୟ ଅଛି। ସନ୍ତୁଳା ଦେବା ଆ ତା ସହିତ ମାନେ ଯେଉଁଥିରେ କି ଆମର ଚର୍ବିର ପରିମାଣ ର କମ ଥାଏ ତେଲ ମସଲା ମଧ୍ୟ କମ ଥାଏ ଅ ତ ଏଇଭଳି ସବୁ ଯେମିତି କି ଆପଣ ଜାଣିଥିବେ ମଟନ ମଧ୍ୟ ଦେବା ପାଇଁ ମନା କରନ୍ତି ଡାକ୍ତର ଚିକେନ ବି ମନା କରନ୍ତି।
ନାଇଁତି କେ ଚିକେନ ଚିକେନ ର ପରିମାଣ ଦରକାର ଯେହେତୁ ପ୍ରୋଟିନ ରହୁଛି ପ୍ରୋଟିନ ର ପରିମାଣ ଅବଶ୍ୟକତା ରହିଛି।
ନାଇଁ ନିହାତି ଭାବେ ଯଦି ଆମେ ସେଇଗୁଡାକ ଯଦି ଛାଡିବା ତ ଆମ ପାଖରେ ଅଛି ଅ ସାନ ମାଛ ଯୋଉଟାକି ଖାଇବା ପାଇଁ ବି ଡକ୍ଟର କହିଥାନ୍ତି। ମଧୁମେହ ରୋଗୀ ମାନଙ୍କୁ ମାଛ ଖାଇବା ପାଇଁ ହଁ କରନ୍ତି କିନ୍ତୁ ତାର ଅ ମାନେ ମା ମଟନ୍ ଏବଂ ଚିକେନ ଖାଇବା ପାଇଁ ମନା କରି। ଥାନ୍ତି ଆପଣ ଜାଣିଥିବେ ଯେମିତି କିି ଅ। ମାନେ ମଧୁମେହ ରୋଗୀ ଯୋଉମାନେ ହୁଅନ୍ତି ସେମାନଙ୍କୁ ଭାତ ମଧ୍ୟ ଦିନକୁ। ଆଉ ଗୋଟିଏ ଥର ଖାଆନ୍ତି ବହୁତ ପରିମାଣରେ ସେମାନଙ୍କୁ ରୁଟି ଖାଇବା ପାଇଁ କୁହାଯାଇଥାଏ। ଯେହେତୁ ଆମର ଗହମରେ। ବହୁତ ପରିମାଣର ଫାଇବର ରହିଛି ତ ଆମକୁ ଗହମ ମାନେ ରୁଟି ଖାଇବା ପାଇଁ ସବୁବେଳେ କୁହାଯାଏ। ଆ କିନ୍ତୁ ଆମେ ଚେଷ୍ଟା କରିବା। କିଭଳି ଭାବରେ ଏଇ ରୋଗକୁ ତ ଆମେ ସମ୍ପୂର୍ଣ୍ଣ ଭାବେ କାଟି ପାରିବା ନାହିଁ। କି ଏମିତି ନୁହେଁ କି ଏଇଟା ଜର ନୁହେଁ ଯେ ଏଇଟା ପୁରା ଛାଡିଯିବ ପୁଣି ଛଅ ମାସ ପରେ ଆଉଥରେ ଆସ। ସିବ ସିଏ ତ ସେମିତିଆ ନୁହେଁ ଯେହେତୁ ଏହା ସବୁ ଦିନ ପାଇଁ ଲାଗି ରହିଲା ଯଦି ଥରେ। ଆରମ୍ଭ ହେଲା ମାନେ ସେ ଲାଗି ହିଁ ରହିବ। ତ ଆମେ ଚେଷ୍ଟା କରିବା କିଭଳି ଭାବରେ ତାକୁ ଆମେ ଆମ ନିଜ ନିୟନ୍ତ୍ରଣରେ ରଖିପାରିବା। ଔଷଧ ମାଧ୍ୟମରେ ଆଉ ଚେଷ୍ଟା କରିବା ମାସକୁ ମାସ। ତ ଆମେ ଯାଇ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବା।
ହଁ ଯେମିତିକି ଆମେ ଆପଣ ଯୋଉ କଥା କହିଲେ। ମାନେ ଚିନି ଗୁଡ ମିଠା କୋଲ୍ଡ୍ରିଙ୍କସ। ମଇଦା ଫାଷ୍ଟଫୁଡ ଅଧିକ କାର୍ବୋହାଇଡ୍ରେଟ୍ ଯୋଥିରେ ଅଧିକ କାର୍ବୋହାଇଡ୍ରେଟ ରହୁଛି କର୍ଶ। ରହୁଛି ସେଇଥିରେ ଭାତରେରେ ଆଳୁରେ ଏଇଟା କମେଇବାକୁ। ପଡିବ ମାନେ ଆପଣଙ୍କୁ ଶାଗ ଖାଇବାକୁ ପଡିବ। ଆପଣ ଗୋପିଜୁଳି ଖାଇବାକୁ ପଡିବ ଓଟସ ଖାଇବାକୁ ପଡିବ ଯୋଉଟା ଫାଇବର ଜାତୀୟନ୍ତ। ଜାତୀୟ ଖାଦ୍ୟ ସେଇଟାକୁ ଖାଇବାକୁ ପଡିବ ଆପଣ। ତ ବଦଳରେ ରାଗି ବି ଖାଇପାରେ ମାଣ୍ଡିଆ ବି ଖାଇପାରେ ମାଣ୍ଡିଆ ଆଜ୍ଞା ବହୁତ। ବହୁତ ଭଲ ଜିନିଷ ଏ ମଧୁମେହ ରୋଗ ପାଇଁ ମେଣ୍ଡିଆଡା କର ଯି ପ୍ରତିଦିନ। କଣ ଖାଦ୍ୟରେ ସାମିଲ କରିବେ ଭଲ ହବ ତା ସହିତ ଆପଣ ଦେଖିଦେ ତାର ଲ। ଜନ୍ମ ହଉଛି ମାନେ ବାରମ୍ବାର ପରିସ୍ରା ଲାଗିବା। ଆଉ ମାନେ ଶୋସ ଭୋକ ଲାଗିବ ଦେିହ ଜୋରରେ ଆଉ ବିନା କାରଣ। କିଛି ନାହା ମଧୁମେହ ରୋଗୀ ଯଦି ଦେଖିବେ ଆପଣ ଓଜନ କମିଯିବ ଆପଣ ଆପଣ ସାଙ୍ଗେ ସାଙ୍ଗେ। ଅଧିକ ଦୁର୍ବଳ ଲାଗିବ ତା ସହିତ ଆଖି ମଧ୍ୟଧ ଟିକେ ଝାପ୍ସା ଦେଖାଯିବ। ଆଉ ଶରୀରରେ କୌଣସି ଜାଗା ଯଦି ଖଣ୍ଡିଆ ହେଇଯିବ କି କ୍ଷତ ହେଲା ସେଟା ଶୀଘ୍ର ଶୁଖିବ ନାହିଁ ଜମାରୁ।
ଆଜ୍ଞା ନିହାତି ଭାବେ ମୁଁ ମଧ୍ୟ ଆପଣଙ୍କ ସହିତ ସହମତ ଯେମିତି ଆପଣ କହିଲେ ମାଣ୍ଡିଆ ମଧ୍ୟ। ଅ ଦୈନନ୍ଦିନ ଜୀବନରେ ଏକ ମାନେ ଏ। ମାନେ ଡେଲିିକା ଖାଦ୍ୟ ଭଳିଆ ଆମେ ତାକୁ ମାନେ। ଅ ଆହାର କରିବା ଉଚିତ ସେଇଭଳି ଭାବେ ଆମେ ମଧ୍ୟ ପିତାକୁ ମଧ୍ୟ ଖାଇବା ଉଚିତ। ଯେୋଉଁ ଘରେ ମଧୁମେହ ରଖିଛନ୍ତି ଯେହେତୁ ଆମ ଘରେ ମଧ୍ୟ ମୋ ବାବାଙ୍କର ମଧୁମେହ। ରୋଗ ଅଛି। ତ ଆମେ ମଧ୍ୟ ବାବାଙ୍କୁ ଡେଲି ପିତା ଦରକାର ଥାଏ ତ ପିତା ଡେଲି ଦେବାକୁ ପଡେ। ତା ସହିତ ଆମର ଯେମିତି ଆପଣ ଏବେ କହିଲେ ଯେ। ଆ କିଛିଟା ନିୟମ ଆମକୁ ମାନି ଚଳିବାକୁ ପଡେ ଯେମିତି କିି ଡେଲି ଆମକୁ ଦୈନନ୍ଦିନ। ଜୀବନରେ ବ୍ୟାୟାମ ମଧ୍ୟ କରିବା ଦରକାର। ଯଦି ବ୍ୟାୟାମ ଆମେ କରିପାରୁନାହାନ୍ତି ନିହାତି ଭାବେ ସକାଳ ଏବଂ ସନ୍ଧ୍ୟାରେ କିଛି ସମୟ ମାନେ କିଛି ବାଟ ଚାଲିବା ଦରକାର। ଦର ଯାଦ୍ଵାରା କି ଆମର ଯୋଉ ଚର୍ବିର ପରିମାଣ ଟା ଯୋଉ ବଢି ଯାଇଥାଏ ଆମ ଶରୀରରେ ତ। ସେଇଟା ଟିକେ କମିଥାଏ ତା ସହିତ ଯେମିତି ଆପଣ ଏବେ କହିଲେ ଯେଆ। ବିଭିନ୍ନ ପ୍ରକାରର ଖାଦ୍ୟକୁ ମଧ୍ୟ ଆମେ। ଜକି ରଖି ଖାଇବା ଦରକାର ଫାଷ୍ଟ ଫୁଡ ମଇଦା ଜାତୀୟ ଖାଦ୍ୟ କିମ୍ବା ମି। ମିଠା ପ୍ରଥମତଃ ମିଠାକୁ ଆମେ ସମ୍ପୂର୍ଣ୍ଣ ଭାବେ ଅ ମାନେ। ଅ ମନା କରିବା ଉଚିତ ଯୋ ଦ୍ଵାରା କି ମିଠା ହିଁ ପ୍ରଥମ। ଆଉ ଖାଦ୍ୟ ଯିଏ କିି ତାକୁ ମାନେ। ମଧୁମେହ ରୋଗ କ ପୁଣି ପୁନର୍ବାର ରେ ବଢେଇଥାଏ ତ ବଢଆ ଦ୍ଵାରା କେବଳ ଆପଣ ଯେମିତି କହିଲେ ଯେ ସେ ସେଇ ଗୋଟେ ରୋଗ ଯେମିତି ଘା ହେଲା ମାନେ ଆପଣଙ୍କର ଶୁଖିବନି କିଛି ମାଡ଼ ହେଲେ ଜଲ୍ଦି ଭଲ ହବନି କେବଳ ସେୟା ନୁହେଁ ତା ସହିତ କିଛି ବି ରୋଗ ହଉ ଯଦି ଆପଣ ଡେଲି ଔଷଧ ନ ଖାଉଛନ୍ତି ମାନେ ଡାକ୍ତରଙ୍କ ସହିତ ପରାମର୍ ନ କରୁଛନ୍ତି ତ ନିହାତି ଭାବେ ସେ ରୋଗ ଆପଣଙ୍କ ଭିତରେ ବଢି ବଢି ସେ ଅନ୍ୟ ଏକ ରୋଗକୁ ଧରିଥାଏ ଯେମିତିକି ଆପଣ ଜଣ୍ଡିସ୍ ଜାଣିପାରିବେ ପାରାଲିସିସ୍ କହିପାରିବେ ବିଭିନ୍ନ ପ୍ରକାର ରୋଗ ରହିଛି ଯାହାକି ଆ ମାନେ ମାରାତ୍ମକ ରୋଗ ରହିଛି ଯାହାକି ଆମର ମାନେ ମଧୁମେହ ରୋଗ ସହିତ ଜିତ ରହିଛି ତ ଆମକୁ ନିହାତି ଭା ଔଷଧ ଖାଇକୁ ନିୟନ୍ତ୍ରଣ ର
ଔଷଧ ଖାଇବାକୁ ପଡିବ ଆଉ ଔଷଧ ବନ୍ଦ ନ କରିବାକୁ ପଡିବ କାରଣ ଯଦ ଆପଣ ଔଷଧ ବନ୍ଦ କରୁଛନ୍ତି ତା ବି ଗୋଟେ ସମସଯ୍ୟା ହବ ତାପରେ ଆପଣ ମାନେ ବିନା ପରେ ଆମର ସେ ଲୋକ କିଛି ମେଟା ମରଫନ୍ ଖାଉଛନ୍ତି ସେଇଟା ବନ୍ଦ କରିବାକୁ ପଡିବ ମାସକୁ ମାନେ ଅତି କମରେ ଯଦି ଆପଣ ଦେଖିବେ ଥରେ ମାନେ ଗୋଟେ ଥର ଉପବାସ ରହିବାକୁ ପଡିବ ଆଉ ଗୋଟେ ଟେଷ୍ଟରେ ଆଜ୍ଞା ରହୁଛି ସେଟା ହଉଛି ପୋଷ୍ଟ ପଲ କୁହାଯାଏ ମାନେ ସୁଗାର ପରୀକ୍ଷା କରିବା ପାଇଁ। ପ୍ରତି ତିନି ମାସରେ ଚାରି ମାସରେ ଥରେ ଆମକୁ ଏଚ କରିବାକୁ। ପଡିବ ଆଉ ମାନେ। ତା ସହିତ ଆପଣଙ୍କୁ ଠିକ ସେରେ ଶୋଇବାକୁ ପଡିବ ଆଉ ମାନସିକ ଚାପ ରୁ କମ ହବାକୁ ପଡିବ ସାତ ରରୁ ଆଠ ଘଣ୍ଟା ଶୋଇବାକୁ ପଡିବ ପୁରା ପ୍ରଚୁର ଭଲ ନିର୍ଦ ଶକୁ ପଡିବ ତାପରେ ଯଦ ଆପଣ ଦେଖିବେ ହେଲେ ହୃଦ ରୋଗ ସରି ଆପଣଙ୍କର ଯେତେବେଳେ ମଧୁମେହ ତା ସହିତ ସିଏ କଣ କରିବ ଯଦି ସୁଗାର ଟା କଣ୍ଟ୍ରୋଲ ଠିକ ନହେଲା ତା ସହିତ ଆପଣଙ୍କର କିଡନୀ ଖରାପ ହବ ମାନେ ଯୋଟ ନିୁରୋକ୍ ଘ ରୋଗ ହବ ତା ସହିତ ରେଟିନୋତି ଯୋଉଟାକ ଆଖିର ଦୃଷ୍ଟି ଶକ୍ତି ଆପଣଙ୍କର କମିଯିବ ଆପଣଙ୍କର ପାଦର ଗୋଡ କାଲ ଲାଗିବ ସବୁ ଲାଗିବ ଆପଣଙ୍କୁ ମାନେ ଯୋଉଟା ଡାଇବେଟିକ ଫୁଡ ବୋଲି କୁହାଯାଏ ଆପଣଙ୍କର ତ ଆପଣଙ୍କୁ ଆ ହାର୍ଟ ଷ୍ଟ୍ରକ୍ ବି ହେଇପାରେ ତ ଏଇଭଳି ସମସ୍ୟା ଆପଣଙ୍କର ହେବାର ମଧ୍ୟ ସମ୍ଭାବନା ରହିଛି ଆଉ ଯଦିଓ ଆପଣ ଯଦି
କଥାରେ ସହମତ ହେବି ଯେ ଆମେ ମଧୁମେହ ରୋଗୀଙ୍କୁ କିଭଳି ଭାବରେ ଆ ମାନେ ଯେହେତୁ ଆଜିକା ସମାଜରେ ସମସ୍ତଙ୍କ ଘରେ ଯେହେତୁ ମଧୁମେହ ରୋଗୀ ମାନେ ବଢି ଚାାଲିଛନ୍ତି ଦିନକୁ ଦିନ ମଧୁମେହ ରୋଗୀ ଆମେ ନିୟନ୍ତ୍ରଣ କରିପାରୁଛନ୍ତି ଆମର ବୈଜ୍ଞାନିକ ଆଉ ପଦ୍ଧତି ଦ୍ଵାରା ଆମେ ସେତିକି ଔଷଧ ଦେଇକି ଆମେ କମ ମାନେ ନିୟନ୍ତ୍ରଣ କରିପାରୁଛନ୍ତି କିନ୍ତୁ ଆମେ ସେ ରୋଗକୁ କମେଇ ପାରୁନାହାନ୍ତି ଯଉଟା କି ଆମେ ଯଦି ଆ ଦିନକୁ ଦିନ ସେ ବଢିବାରେ ଲାଗିଛି ତ ଆମେ ଯଦି ଚେଷ୍ଟା କରନ୍ତେ କିଛିଟା ସଚେତନତାାର ବାର୍ତ୍ତା ଆମେ ଆରମ୍ଭ କରନ୍ତେ ତ ନିହାତି ଭାବେ ଏଇ ରୋଗକୁ ଆମେ ନିୟନ୍ତ୍ରଣ କରିପାରନ୍ତି ଏବଂ ଅ ଏଇ ରୋଗ ଯଦି ହେବା ଆରମ୍ଭ ହେବାକୁ ଥିବ ତ ସେ ନିହାତି ଭାବେ ସେଇଠି ହିଁ ରହିଯଏ ପାରିବ ବୋଲି
ହଁ ନିଶ୍ଚିତ ଭଲା ତ ଆପଣ ପ୍ରତିଦିନ ଅତି କମ ରେ ତିରିଶ ରୁ ଚାଳିଶ ମିନିଟ୍ ଜୋର ରେ ଚାଲିବାକୁ ଆପଣଙ୍କୁ ପଡିବ ଆଉ ଯୋଗ ପ୍ରାଣାମ କରିବାକୁ ପଡିବ ସାଇକେଲ ଚଳେଇକୁ ପଡିବ ମଧ୍ୟ ଠିକ ରେ ସାଇକେଲ ଚଳେଇ ଦ୍ଵା କଣ ହୁଏ ନା ଶରୀରରେ ଯୋଉ ଇନ୍ସୁରାନ୍ସ ଥ ସେଟା ସକ୍ରିୟଇଯିବ ସାଇକେଲ ଚଲେଇଲେ ମଧ୍ୟ ନିୟନ୍ତ୍ରଣ ରହିବ ଯଦି ଆପଣ ବୟାମ କରୁଛନ୍ତି ସାଇକେଲ ଚଲାଉଛନ୍ତି ତ ଆପଣଙ୍କୁ ଏଇ ସବୁ ଜିନିଷ କରିବାକୁ ପଡିବ ମାନେ ଶାରୀରିକ ପରିଶ୍ରମ ଯଦି ଆପଣୁଛନ୍ତିପଣ ଠିକ ଇନ୍ସୁଲିନ୍ ଆପଣଙ୍କୁେ ନବ ନହେଲେ ଇନ୍ସୁଲିନ୍ ମାତ୍ରାି ବନ୍ଦ ହେଇଯିବ ତେଣୁଙ୍କର କଣ ଇନ୍ସୁଲିନ୍ ବନ୍ଦ ହେଇଗଲା ପରେ ମାନେ ହରମୋନ ତିଆରି ହେଇପାରିବ ନାହିଁ ତ ଯାହା ଫଳରେ ଗ୍ଲୁକୋଜ ସୁଗାରେ ସେଟା ବଢିଯିବ ଦେହରେ ତ ସେଇଟା ହଉଛି ମୁଖ୍ୟ ସମସ୍ୟା ତ ଆମେ ପ୍ରିଭେନ୍ଶନ୍ ଇଜ୍ ବେଟର ଦ୍ୟାନ ଟ୍ରିଟମେଣ୍ଟ ମାନେ ଆପଣଙ୍କୁ ଅ ସବୁ ମାନେ ନିରାକରଣ ଆପଣଙ୍କର ଚିକିତ୍ସା ଠୁ ବହୁତ ଭଲ। ତେଣୁକରି ଆମକୁ ଏଇ ସବୁ ଜିନିଷ ଯଦି ମାନିକି ଚଳିବା ଆମେ ଠିକ ରେ ସେ ଦୀର୍ଘ ଦିନ ଧରି ରହିଲେ ମଧ୍ୟ ଆମେ ସଚେତନ ହେଇକି ରହିବା ଆଉ। ଦୀର୍ଘ ସବ ଦିନ ହୁଁ ତ ଆମର ଶରୀର ବି ସୁସ୍ଥ ରହିବ।
ସଚେତନ ହେବା ସହିତ ଆମେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ଉଚିତ। କାହିଁକି ନା କେବଳ ଆମର ଲାଭ ହେବା ଉଚିତ ନାଇ ସାରା ସମାଜର ମନୁଷ୍ୟ ସମାଜର ଲାଭ ହେଲେ ହିଁ ଭଲ ତ ନିହାତି ଭାବେ ମୁଁ ମଧ୍ୟ ଆଶା କରିବି ଏଇ ସଚେତନତାର ବାର୍ତ୍ତା ଆପଣ ନି ନିଜେ ପାଳନ କରିବା ସହିତ ଅନ୍ୟମାନଙ୍କ ସହିତ ମଧ୍ୟ ଅ ବାଣ୍ଟିବେ ଏବଂ ମୁଁ ମଧ୍ୟ ଏସବୁ କରିବା ପାଇଁ ମଧ୍ୟ ଚେଷ୍ଟା ପ୍ରଚେଷ୍ଟା ଜାରି ରଖିବି।
ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ନିହାତି ଭାବେ।